ହୁଁ କୁହନ୍ତୁ।
ହଁ କହୁଥିଲି କି ଆମେ ଆଇଲୁ ପହଞ୍ଚିଲୁ ଏଗାରଟା ବେଳେ ହେଲା। ଏଗାରଟା ବେଳେ ଯେତେବେଳେ ପହଞ୍ଚିଲୁ ସେ ମୋତେ କହିଲା କି ପନ୍ଦର ମିନିଟରେ କାମ ସରିଯିବ। ମୁଁ ସେଇଠୁ କହିଲି ହଉ ଠିକ ଅଛି ପନ୍ଦର ମିନିଟ୍ ମୁଁ ଭିତରେ ବସିଲି ତାପରେ ପନ୍ଦର ମିନିଟ
ନାଇଁ ଆପଣଙ୍କ ତ ଟୋନ ଟା ଭଲ ଚେଞ୍ଜ କରୁଛନ୍ତି ଆପଣ ଏଥି ଗୋଟେ ଟୋନ ସେଟ ଗୋଟେ ଟୋନ ହ କୁହ ଅଛି କରିବାକୁ ପଡେ।
ହଁ ଶୁଣନ୍ତୁ ତାପରେ ସେ ଯେତେବେଳେ ଗଲେ ଉପରକୁ ମୁଁ ଘଣ୍ଟେ ଖଣ୍ଡେ ବସିଲି ଭିତରେ। ତାପରେ ଭିତରେ ନା ଗରମ ଲାଗିଲା ହେଲା ସେଠୁ ମୁଁ ବାହାରେ ଆସି ବସିଲି ବାହାରେ ପବନ ହଉଛି। ବାହାରେ ମୁଁ ଅଧଘଣ୍ଟା ପଇଁଚାଳିଶ ମିନିଟ୍ ହେଲାଣି ବସି ହେଲା ସିଏ କିନ୍ତୁ ଆସୁନାହାନ୍ତି କି ଫୋନ ଉଠଉନାହାନ୍ତି କି କଲ ଉଠଉନାହାନ୍ତି ମୁଁ କିଛି ବୁଝିପାରୁନି ସେ ଗଲେ କୁଆଡେ? ସେ ତା ଭିତରେ ଅଛନ୍ତି କି କଣ ବେହସ ଫେହସ ହେଇଗଲେ ମୁଁ ଜାଣି ପାରୁନି ତା ଭିତରେ।
ଆପଣ ପାଣି ନେଇକି ଯାଉନାହାନ୍ତି।
ପାଣି ଟା ମୁଁ ଆଜି ଆଣିବା ପା ଭୁଲି ଯାଇଛି ଟିକେ।
ଭଲ କରିଛନ୍ତି।
ସେ ମୁଁ ଆଇଥିଲି କାମ କରିବି ଅନେଷ୍ଟି ସହିତ ରିପୋର୍ଟ ବନେଇବି। ଆଉ କଦଳୀ ଅନେଷ୍ଟି ହବ ଆଉ ଟାଇମ କାହିଁ ମୁଁ ଘରକୁ ବି ପହଞ୍ଚିବି ନା ଚାଟ ଯି ପି ଟି ଟିପିକି କରିବି ଆଉ କଣ ମାନେ ମୋ ଅନେଷ୍ଟି ଟା ମତେ ସବୁବେଳେ ମାରିଦିଏ ମୁ ସା ଯାହା ଦେ ଦେଖିଲି ବୁଝିପାରିଲେ ଆପଣ ଆଉ ଅନେଷ୍ଟ କରିବେନି।
ସେ ପିଲାଟା ମୋର ଯୋଉ ସାଙ୍ଗ ନୁହଁ।
ଓହୋ ହଁ ଯୋଉ ଘୁଙ୍ଗୁର। ହ୍ୟାଲୋ ହଁ ହଁ ହଁ ହଁ ହଁ।
ପିଲାଙ୍କୁ ପାଠ ପଢ଼ାଏ।
ହୁଁ ହୁଁ ହୁଁ ହୁଁ ହଁ ଯୋଉ ଟିଚର ମ ଟିଚର ଯେ ହୁଁ ହୁଁ
ସିଏ କଣ କରିଛି ନା କାଲି ମତେ ଫୋନ କରିଥିଲା
ହୁଁ ହୁଁ
ହେଲେ କଣ କରୁଛୁ କଣ ନାଇଁ ଆଉ ଇଣ୍ଟନସିପ ରିପୋର୍ଟ ବନେଇଲୁ ନା ନାଇଁ ଆଉ କଣ କୋଡିଏ ତାରିଖ ଲାଷ୍ଟ ଡେଟ୍ ବାହାରି ଆଉ ଆମ କଲେଜରେ ତେଇଶି ତାରିଖ ସବମିଟ ହବ ତୁ ବନେଇଲୁ ନା ନାହିଁ? ବୋଲି କିଛି ବନେଇନି ତୁ ଜଲଦି ବନା ମୁଁ ତୋଥିରୁ ଦେଖିକି ଟେମ୍ପ୍ଲେଟ୍ ଭଳିଆ ୟୁଜ୍ କରିଦେବି। କହିଲେ ନାଇଁ ଏପର୍ଯ୍ୟନ୍ତ ବନେଇନି ତୁ ବନା। ହେଲା ବନେ ମୁଁ କହିଲେ ତୁ ବନେଇ ସାଇଲୁଣି କଣ ମତେ? ଏମିତି ଦିଥର ଫୋନ କଲାଣି ମୁଁ କିନ୍ତୁ ମନା କରୁଛି କାହିଁକି ମୁଁ ତ ବନେଇନି ମୁଁ ତା କୋଉଠି ଆଣିଦେବି ଅବଶ୍ୟ ବନେଇଥିଲେ ବି ଦେଇନଥାନ୍ତି।
ଆପଣ ଯଦି ତାକୁ ଦେବେ ତାହେଲେ ଆପଣଙ୍କ ମୋର ସମ୍ପର୍କ ଭିତରେ ଗୋଟେ ଫାଟକ ସୃଷ୍ଟି ହେଇପାରେ ଆପଣ ଜାଣିଛନ୍ତି ନା ନାଇଁ?
ଆପଣ ଏ କଥା ଜାଣିଛନ୍ତି ନା ନାଇଁ ଯେ ଆପଣଙ୍କ ସହିତ ବି ସେୟା ହେଇପାରେ।
ନା ମୁଁ ତ ଦେବି ନାହିଁ ତାଙ୍କୁ ତ ମୁଁ ଜମା ଦେବି ନାହିଁ।
ହୁଁ।
ହେଲା ପରନ୍ତୁ କିନ୍ତୁ ମୁଁ ଏଇଠି ଦୁଇ ଘଣ୍ଟା ହେଲାଣି ବସି ଅଛି। ଏବେ ମତେ ବିରକ୍ତର ଚରମ ସୀମାରେ ମୁଁ ପହଞ୍ଚି ସାରିଲିଣି।
ହୁଁ ହୁଁ।
ବୁଝିପାରିଲେ ତାପରେ ଏଠିକି ଜାଣିଥିବେ ଆପଣ କେମ ଏ ଲୋକ ସବୁ ଅଛନ୍ତି ଜାଣିପାରୁଛନ୍ତି ତ ମତେ ଟିକେ ଅନକମ୍ଫର୍ଟେବଲ ବି ଲାଗିଲାଣି ଏବେ ମୁ ଭାବୁଛି ବାହାରକୁ ପଳେଇବି ଯାଉଛି ପଳେଇବି ମତେ ରାଗ ଲାଗିଲାଣି ଏବେ।
ଆପଣ ଖାଇବେ କଣ?
ଖାଇକି ଆସିଥିଲି ଘରୁ ଯାଇକି ଘରେ ଖାଇବି ଭାବୁଛି। କାମ ତ ମୋର ହେଇପାରିବ ନାହିଁ ବୁଝିପାରିଲେ?
କାହିଁ ହେଇପାରିବନି।
ଆଉ କେତେବେଳେ କରିବି ଘରକୁ ଯିବୁ ପୁଣି କେତେବେଳେ? ଖାଇବୁ ଗତ ବଳେ ବୁଝି ପାରିଲେ?
ଯାଇକି ସାଙ୍ଗେ ସାଙ୍ଗେ ଫଟୋଟା ଉଠେଇଦେବେ ଆଉ କଣ?
ଫଟୋ। ମୁଁ ମୋ ରାଗର ଚରମ ସୀମା ମାନେ ପାର ହେଇସାରିଲାଣି କିନ୍ତୁ ମୁଁ କିଛି କରିବି ମୁଁ ଫୋନ ଦେଖି ଦେଖି
ପାଇଁ ନେଇଛନ୍ତି ତ?
ହଁ ଟେପ ପା ତାଙ୍କ ପାଖରେ ଅଛି।
ଆପଣ ଯୋଉଠି ଅଛନ୍ତି ସେଇଠି କରିଦଉନାହାନ୍ତି।
ସେଇଠି ଖାଲି ଗୋଟିଏ ପ୍ରକାରର ପ୍ଲାଣ୍ଟ ଅଛି ଘାସ ଆଉ କିଛି ନାହିଁ।
ନାଇଁ ମାମୁଠୁ କଣ ମାମୁଁ ଭଲ?
କିଛି ହେଇପାରିବନି ମୁଁ ମୋର ଲାଷ୍ଟ ଅପସନ୍ ହେଉଛି ଚାର୍ଟ ଜିପି ଟି ସେଇଥିରୁ ଦେଖିକି ଯାହା କରିବା କଥା କରିବି ଆଉ ବୁଝିପାରିଲେ?
ଆଛା।
ହୁଁ ମୁଁ ଅନେଇ ଅଛି ଯେ ସେ ସେ ରୁମରୁ ବାହାରିବେ କେତେବେଳେ କିନ୍ତୁ ସେ ବାହାରୁବି ହିଁ ନାହାନ୍ତି। ମୁଁ ସେତେବେଳ ବସିଛି ସେ ବାହରୁ ହି ନାହାନ୍ତି ଆଟଲିଷ୍ଟ ମେସେଜ କରିଦବା କଥା କିମ୍ବା କଲ୍ କରିକି ମତେ ସୁଚିତ ସୂଚିତ କରିବା କଥା କି ମତେ ଏତିକି ସମୟ ଲାଗିବ ମୁଁ ଆପଣ ପଳାନ୍ତୁ କି କଣ କରନ୍ତୁ ସେଟା ବି ସେ କହୁନାହାନ୍ତି ମୁଁ କିଛି ବୁଝିପାରୁନି ତାଙ୍କ ଭିତରେ ତାର ବୁଝିପାରିଲେ ହୁଁ।
ହଁ ଯାଉନାହାନ୍ତି ଟିକେ
ମୁଁ ଉପରେ ଯାଇକି ତାଙ୍କୁ କୋଉଠି ଖୋଜିବି ଏଟା ଆର୍ ନୁହେଁ ନା ସେଟା ଓ ବି ଡି ବୁଝିପାରିଲେ।
ଯେ ଆପଣ ସେଇଠି ଯାଇକି ଟିକେ ପଚାରନ୍ତୁ
ଯାଇଥିଲି କିନ୍ତୁ ଦେଖ ଯାଉନାହାନ୍ତି ସିଏ
ଓହୋ ଆପଣ ତାଙ୍କ ସାଙ୍ଗରେ ତ ଥରେ ଯାଇଥିଲେ କହୁଥିଲେ ସେ ଯୋଉଠି ଯାଇଥିଲେ ଆପଣ ସେଠି ଯାଉନାହା ସେଇଠି ନୁହଁ।
ନା ସେଇଠି ନୁହେଁ। ସେଇଠି ମାନେ ନର୍ମାଲ ଏମତି ଆଲାଉ କରିବେ ନାହିଁ କାହାକୁ ବୁଝିପାରିଲେ କି।
ଓହୋ।
ମୁଁ ଆଉ ଦାନ ବିିନ କର୍ଣ୍ଣ ହେଇକି ଆଉ କାହା ସହିତ ଆସିବି ନାହିଁ। ବୁଝିପାରିଲେ।
ହୁଁ ହ।
ମୁଁ ଆଇଥିଲି ମୋ କାମ ହବ ବୋଲି ମତେ କାହିଁ ଦୂର ଦୂର ତ ଦେଖାଯାଉ ଆଉ ଶୁଣନ୍ତୁ ଶୁଣନ୍ତୁ ଯୋଉ ରିପୋର୍ଟ ବନେଇବେ ବୁଝିପାରିଲେ ସେଇ ଯୋଉ ନଅ ପେଜେସ ର ଗୋଟେ ପିଡିଏଫ ପଠେଇଥିଲଥିଲେ ତାକୁ ଧ୍ୟାନରେ ରଖି ବନେଇବି ବୁଝିପାରିଲେ।
ଆପଣ ପଠେଇଥିଲେ ହଁ ହଁ ପଠେଇଥିଲେ।
ଆଜ୍ଞା ମୁଁ ପଠେଇଥିଲି ଏବେ ପବନ ବି ହବା ବନ୍ଦ ହେଇଗଲାଣି। ମତେ ଟିକେ ଟିକେ ଭୋକ ଲାଗିଲାଣି ମୁଁ ଘରକୁ ପଳେଇବି ଯାଉଛି।
ଆଛା ଆପଣ କାମ କରନ୍ତୁ। ଆପଣ ପଳାନ୍ତୁ ଶୁଣନ୍ତୁ ଆପଣ ପଳାନ୍ତୁ। ସିଏ ଆଉ ଯେତେବେଳେ ଆସିବେ ଆପଣ କହିବେ ଯେ ଯୋଉ ଘରେ କାମ ପଡିଲା କଲ ଉଠେଇଲୁଣିି କଲୁନି। ସେରେ ରିପ୍ଲାଏ ଦେଲୁନି ଘରେ କାମ କରଡିଲା ଆଉ ମାମା କଲ କଲା ଏ ମୁଁ ପଳେଇ ଆସିଲି।
ସେ ମୁଁ ଆଉ ମାକ୍ସିମମ୍ ସାଢେ ଗୋଟେ ଯାଏ ଅପେକ୍ଷା କରିବି ଆଉ ଥରେ କଲ କରିବି। ତାପରେ ବି ସେ ଯଦି କଲ ନ ଉଠାଇବେ ଦେ ମୁଁ ସେଇଆ ହିଁ କରିବି ଆପଣ ଯାହା କହିଲେ। ବୁଝିପାରିଲେ।
ସାଢଡେ ଗୋଟେ ବି ନ ଆପଣ ଏବେ ସେୟ ମେସେଜ କରିବା ଷ୍ଟାର୍ଟ କରି ଦିଅନ୍ତୁ।
ହଁ ଆପଣଙ୍କ ସହିତ କଥା ହେଇ ସାରିଲା ଆପଣଙ୍କ ସହିତ କଥା ହେଇସାରିଲା ପରେ ମୁଁ ସେଇଆ କରିବି ଭାବିଅଛି
ହଁ ସେଇଆ କଲ କରିବେ ମେସେଜ କରିବେ ତାପରେ ଗାଡି ଧରିବେ ଚାଲିବେ।
ଗାଡି ରାପିଡ ନୁହଁ ବସରେ ପଳେଇବି। ଭାବୁଛି ଆର ସପ୍ତାହର ସ୍କୁଟିର କାରବାର କରିହେବି ରାସ୍ତା ଉପରେ।
ହଁ ଦେଖିନି।
ଦେଖିକି କଣ କାଲି
ଆପଣଙ୍କର ହୁଏତ ଆପଣଙ୍କର ହୁଏତ ଆପଣଙ୍କ ଉପରେ ଭରସା ଅଛି କିନ୍ତୁ ଆପଣଙ୍କର ଗାଡି ଚଲା ଯେହେତୁ ମୁଁ ଦେଖିନହିଁ ସେଇ ଯୁଗରୁ ଆପଣଙ୍କର ଉପ ମୋତ ଭରସା ନାହିଁ
ଶୁଣନ୍ତୁ ଶୁଣନ୍ତୁ ମୁଁ ଚଲଉ ଛି ଯୋଉ କଣ କୋଡିଏ ରୁ ପଚିଶ ଭିତରେ ବୁଝିପାରିଲେ ନୂଆ ଚଲାଉଛି ନା। ବୁଝିପାରିଲେ କିନ୍ତୁ ତଥାପି କାଲି ରାସ୍ତାରେ ଚାରୋଟି ଲୋକ ପୁରା ଲାଇନ କରିକି ଯାଉଥିଲେ ସିଧା ହରାଇ ଜଣ୍ଟଲି। ବୁଝିପାରିଲେ ସେଠୁ। ମୁଁ ତାଙ୍କୁ ହର୍ଣ୍ଣ ମାରିକି ଓଭରଟେକ୍ କଲି ସିଏ ମତେ ବଡ ବଡ ଆଖି କରି ଅନେଇଲି। ବୁଝିପାରିଲେ।
ବଡ ବଡ ଆଖି କରିିକି।
ହୁଁ, ବଡ ବଡ ଆଖି କରିକି। ତାଙ୍କୁ ଲାଗିଲା ମୋ ଗାଡି ଚଲାଇଲା ଭୁଲ ଅଛି କିନ୍ତୁ, ସେମାନେ ପୁରା ଗପି- ଗପି -ଗପି -ଗପି ଯାଉଥିଲେ। ରାସ୍ତାରେ ଯେମିତିକି ଚାଲିବା କଥା ନୁହେଁ। ହେଲା ଆଉ ମୁଁ ଭାବିଲି ଅ ଏବେ ଟିକେ ଟିକେ ସ୍ପିଡ ଗାଡି ଚଲେଇବି ଏବେ ଡେଲି ଗାଡି ଚଲେଇ ଅଛି। ତାପରେ କାଲି ଭାବୁଛି ଏନ୍ଏଚ କୁ ଯିବି ଟିକେ ପ୍ରାକ୍ଟିସ କରିବା ପାଇଁ।
ହଉ ଦେଖିକି, କାହିଁକି ନା ଆପଣ ହଉଛନ୍ତି ଏକୋଇର ବାଳା ବେଶୀ କେସାନଛ ମୂଳରୁ ଚାଲି ଚାଲି ଯାଆନ୍ତି କିନ୍ତୁ ଗଡି ରେ ଯେମିତି କଉଠି କିଛି ନ ହୁଏ।
ନା ଗାଡିର କାହିଁ ହବ ଗାଡିରେ ଗାଡି ଏ ଭଲ ଚଲେଇଲେଣି ଯେ ମୁଁ। ଭାବୁଛି ଆଉ ମାସେ ଦି ମାସ ପରେ ମାନେ ଆଉ ଟିକେ ପ୍ରମ୍ଫଟ ହେଇଗଲେ ଗଲେ ମାନେ କଲେଜ ନିଜର ସାହସ କରିପାର ବଧ ବଧେ। କିନ୍ତୁ ଘରେ ଟିକେ ମନା କରୁଛୁ। ଘରେ ଟିକେ କହୁଛନ୍ତି, ତମେ ଆଉ ଛଅ ମାସ ଗାଡି ଚଲ ତାପରେ ଦିଆହବ। ଘରେ ଟିକେ ଚିନ୍ତିତ। ଘରେ ଟିକେ ଚିନ୍ତିତ କହିଲେ। ହୁଁ, ତ ସେଇ କଥାଟା ସେଇଟା ଟିକେ ବ୍ୟକ୍ତିଗତ। ସେଇଟା ଟିକେ ବ୍ୟକ୍ତିଗତ ପ୍ରଶ୍ନ ହେଇଯାଉଛି ଗୋଟିଏ ଗୋଟିଏ। କଣ ବ୍ୟକ୍ତିଗତ?
ଆଚ୍ଛା।
ବ୍ୟକ୍ତିଗତ ଜିନିଷ କୁହାହବା ମନା।
ଆଛା ଆଉ ଆପଣଙ୍କର ଡାଏଟ୍ ପ୍ଲାନ କେମିତି କଣ ସବୁ ଚାଲିଛି?
ଡାଏଟ୍- ପ୍ଲାନ୍ କଣ? ସକାଳୁ ଟିକେ ଛତୁଆ, ଖରା ବେଳେ ଭାତ, ରାତିରେ ରୁଟି। ଆପଣଙ୍କର ଆପଣଙ୍କର?
ମୋର ସେମିତି ଠିକ ଠାକ ଚାଲିଛି ଗୋଟେ ଆଉ।
ଗୋଟେ।
ରୁଟିନ ନାଇଁ କିଛି ଚାଲିଛି ଆଉ।
ଓ ଆପଣ ଯେମିତି ଚୁଡ଼ା କଦଳୀ ଖାଇଥିଲେ କହୁଥିଲେ।
ହୁ ଚୂଡା କଦଳୀ ଆଜି କାଇଁ ଇଚ୍ଛା ହେଇଥିଲା ଖାଇବା ନା ଦିନେଳେ। ସକାଳେ ଗୋଟେ ଯୋଉଟା ଖାଇଥିଲି ବହୁତ ହିଁ ଭଲ ଲାଗୁଥିଲା।
ଓହୋ! ସେଇ ଲଗି ଆଉ ଥରେ ଇଛା ହେଇଗଲା ଆଉ ହୁଁ ହୁଁ।
କାହିଁନା ନର୍ମାଲି ମୁଁ ଚୂଡା କଦଳୀ ଏମିତି ଖାଏନି?
ହୁଁ ହୁଁ ବୁଝିଲି ବୁଝିଲି ବୁଝି ଅଛି। ମୁଁ ବୁଝୁଛି।
ଆପଣ ଏକ୍ସରସାଇଜରେ କରୁଛନ୍ତି ନା କରୁନାହାନ୍ତି।
ଆଜ୍ଞା। ଆଜ୍ଞା ନିଶ୍ଚିତ ମୁଁ କରୁଛି। ଆପଣ
ନା ମୁଁ କରନି।
କରୁନାହାନ୍ତି।
ଭାବୁଛି କରିବି।
ଭାବିଲେ କଣ ହବ କରିବାକୁ ପଡିବ ନା?
ଭାବୁଛି ବୋଲି ଆପଣଙ୍କୁ ପଚାରୁଛି। କି ଆଉ ମୁଁ ଜାଣିଛି ଆପଣ କରୁଥିବେ ଆପଣ ଯୋଗ ଫୋଗ ବି କରନ୍ତି ବୋଧେ।
ନା ନା ମୁଁ ଏତେ ବ୍ୟକ୍ତିଗତ ଜିନିଷ କହିପାରିବିନି।
ନ କୁହନ୍ତୁ।
ଏମିତି କଣ କଥା ହଉଛନ୍ତି ଆପଣ? ଏମିତି କଣ କଥା ହଉଛ। ମାନେ ଏମିତି କଣ କହୁଛନ୍ତି ଭଲରେ କୁହନ୍ତୁ। ନା।
ନାଇଁମ ଭଲ କଥାରା ସେଇଭଳିଆ ଲୋକଙ୍କୁ ଶୁଭେ।
ଓହୋ ମାନେ ଆପଣ ଟିକେ ମାନେ ରୁକ୍ଷ କଥାବାର୍ତ୍ତା କରନ୍ତି ତାହେଲେ ନାଇଁ?
ହଁ।
ଓହ ହଉ ବୁଝିଲି।
ହଉ ମୁଁ ରଖୁଛି।
ହୁଁ ହୁଁ।